ଆଜ୍ଞା କୁହନ୍ତୁ।
ଆଜ୍ଞା କଣ କରୁଚନ୍ତି।
ଏଇ ତ ବସ
ଓହୋ ଆଉ ସକାଳୁ ଖାଇବା ସରିଲାଣି।
ଆଜ୍ଞା।
କଣ ଖାଇଲେ।
ଆଜି ଖାଇଚି ସୁଜି ଉପମା।
ସୁଜି ଉପ
ଆପନ ଆଜ୍ଞା।
ଉଁ ହୁଁ ଭଲ କରିଚନ୍ତି ଆଉ।
ଆପଣ।
ମୁଁ ସକାଳୁ ପ୍ରାୟତ ସବୁବେଳେ ମାନେ ଭାତ ଖାଇି କିଁ ଆସେ ମୁଁ ଏଇ ଇଏ ଖାଇକି କି ରହିପାରେ ନା ଏ କଣ ଜଳଖିଆ ପଳିଖିଆ ଖାଇକି ରହିପାରେ ନା।
ନାଇଁ ଭାତ ଖାଇବା ଟା ବି ଭଲ।
ହଁ ମାନେ ମୁଁ ସକାଳୁ ଉଠେ ଉଠିଲା ପରେ ବ୍ରସ୍ ଫସ୍ ମାନେ ନିତ୍ୟକର୍ମ ସାରି ଦେଇେଇକି ଟିକେ ଇଏ କରିଦିଏ।
ହ
ଅ କଣ କହିଲ ପାଣି ଟିକେ ପିଇଦିଏ ପାଣି ପିଇ ସାରିଲା ପରେ।
ଆଜ୍ଞା ଭଲ ଖାଇବା।
ଖାଇଦିଏ।
ତାପରେ ଏ ଦଶଟା ଖଣ୍ଡ ବେଳକୁ ଗାଧେଇକି ଭାତ ଖାଇଦିଏ। ତାପରେ ହେଇଗଲା ଆଉ ତାପରେ ଦିଟା ବେଳକୁ ପୁଣି ମଧ୍ୟାହ୍ନ ଭୋଜନ। ମାନେ ଭାତଟା ପ୍ରମୁଖ ଆଉ। ବାକି ଆଡୁ ସି ଆଡୁ ଏପଟ ସେପଟ ଖାଇଲେ ମୋ ମୁଣ୍ଡ ବିନ୍ଧେ। ଆଉ ମଧ୍ୟାହ୍ନ ଭୋଜନ କରିବା ପାଇଁ ଇଚ୍ଛା ହୁଏନି।
ଆଜ୍ଞା ମୋର ସେମିତି ଅଭ୍ୟାସ ହେଇଯାଇଚିନା ହଷ୍ଟେଲ ରେ ରହିକି ନା।
ଓହୋ ହଷ୍ଟେଲରେ ତ ଗୋଟେ ଟାଇମ ଭାତ।
ହଁ।
ହଁ।
ତ ସେସବୁ ଅଭ୍ୟାସ ରହିଯାଇଛି ଆଉ।
ଓହୋ ତାହେଲେ ସେଇଠି ରହିକି ଅଭ୍ୟାସ ହେଇଯାଇଛି ଆଉ।
ଆଜ୍ଞା।
ଆଉ।
। ଆଉ କ ଆପଣ ତାହେଲେ ଆସିଲେଣି ଏବେ ଡୁଟି?
ହଁ ମୁଁ ଆସିଲିଣି ଡିଉଟିକୁୁ। ଆଉ। ଆଉ କଣ କୁହନ୍ତୁ?
ଆଉ କଣ? ଆଉ ଜଗନ୍ନାଥ ବିଷୟରେ ଜଗନ୍ନାଥଙ୍କ
ଜଗନ୍ନାଥଙ୍କ ବିଷୟରେ, ଯାଉଛ କି ରଥଯାତ୍ରା?
ନା ଯାଇନି ଯିବି ବୋଲି ପ୍ଲାନ୍ ରଖିଛି ଦେଖିବା କଣ ହଉଛି ଜଗା ଡୋରି ଲାଗିଲେ।
ଜଗନ୍ନାଥଙ୍କ ପାଖରେ ଭକ୍ତ ମାନଙ୍କର ଏତେ ଭିଡ। ଦେଖିଲେ ତ ମୁଣ୍ଡ କଣ ହେଇଯାଉଛି, ମୁଁ ତତେ ତଥାପି ଥରେ ମୁଁ ଯାଇଥିଲି ମାନେ ଯେ ରଥଯାତ୍ରାରେ ଯାଇନଥିଲି କି ବାହୁଡାରେ ବି ଯାଇନଥିଲି। ଯାଇଥିଲି ସୁନାବେଶରେ, ସୁନାବେଶ ରେ ଏତେ ଭିଡ ଏତେ ଭିଡ। ଓ ଭଗବାନ। ଏମିତି ଆଉ ମାନେ ମୁଁ ମୁଁ ତଳେ ଚାଲିିନି। ମାନେ ସେପଟୁ ତଳେ ଚାଲି ଚାଲି ଆସିଛି। କିନ୍ତୁ ମାନେ ଜଗନ୍ନାଥଙ୍କ ରଥ ସାମ୍ନାକୁ ଆସିଲା ପରେ ମୁଁ ଗୋଡ ଆଉ ତଳେ ଲାଗେ ନାହି ମାନେ ମୁଁ ସେ ଉପରେ ଉପରେ ପଳେଇଛି, ମାନେ ଏତେ ଭିଡ ଏତେ ଭିଡ଼। ଚାବି ଦେନୁ। । ଆଉ
ଜଗନ୍ନାଥ ପ୍ରଭୁଙ୍କୁ କହିଲେ ମୋ ପାଖକୁ ଯେହେତୁ ଆସିଛ। ତ ତମେ ଆଉ ତଳେ ଚାଲନା ଉପରେ ଉପରେ ଚାଲ।
ହଁ ବା ମତେ ତଳେ ମାନେ ମୋ ପାଦ ତଳେ ଲାଗି ମାନେ ଉପରେ ଉପରେ ଉପରେ ଉପରେ ମୁଁ ପଳେଇଛି, । । ଆଉ କଣ କୁହନ୍ତୁ? ଆଉ ଏବେର ଯୋଉ ସେ ଯୋଉ ୟା ବ୍ରିଜ
ଇଏ।
ମୁଁ କହିଲି ଆଉ ଅଁ ଏବେ ଶୁଣିଛନ୍ତି ଗୋଟେ ନ୍ୟୁଜ ଯୋଉ ବାହାରିଛି?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
ଟ୍ରେନର ହେଇଗଲା। ହୁଁ ଛଅ ହବ ଟି। ମୁଁ କହିଲି ଏବେ ଯୋଉ ଟ୍ରେନରେ ଯୋଉ ଗୋଟେ ମର୍ଡର ହେଇଯାଇଛି।
ନା ଶୁଣିନି କେବେଠୁ?
ଏଇତ ଏଇ ଦୁଇ ଚାରି ଦିନ ଭିତର କଥା ମୁଁ କହୁଛି।
ଅହ ମୁଁ ତାହେଲେ ଦେଖ
ମାନେ ଦୁଇ ଜଣ ଯାତ୍ରୀ ଯାଉଥିଲେ, ସେ ଜଣେ ଯାତ୍ରୀ ଏ ଠିଆ ହେଇଥିଲା ସେ ଟ୍ରେନ ଦ୍ଵାର ପାଖରେ। ବର୍ଷା ହବାରୁ ଆଉ ଜଣେ ଯାତ୍ରୀ ତାଙ୍କୁ କହିଲେ ଯେ ଆଉ ଦ୍ୱାରଟା ବନ୍ଦ କରିଦିଅ ବର୍ଷା ହଉଛି, ଭି ମାନେ ଓଦା ହେଇଯିବା ଆଉ। ହେଠୁ ସେ ହେଠୁ କଣ କହିଲା ନା କହିଲା ନା ମୁଁ ବନ୍ଦ କରବିନି। ତମର କିଛି ଅସୁବିଧା ହଉଛି କି? ସେ କହିଲେ ଏଠି ସମସ୍ତେ ଓଦା ହେଇଯାଉଛନ୍ତି ବନ୍ଦ କରିବେନି କାହିଁକି? ଏଡୁ ଏଇଆ କହିବାରୁ ଯୁକ୍ତିତର୍କ ଏମିତି ହେଲା। ଯୁକ୍ତିତର୍କ ହେଲା ଯେମିତି ସେ କଣ କହିଲେ ନା? ଏଠୁ ସେମିତି ତାଙ୍କୁ ବୋଧେ ହାତ ମାନେ ତାଙ୍କ ଦେହରେ ଏମତି ହାତ ହାତ ଦେଇକି କହିଲେ କି ପଛକୁ ଆସ, ମୁଁ ନହେଲେ ବନ୍ଦ କରିଦେଉଛି ଦ୍ୱାରଟା ତମେ ଯଦି ବନ୍ଦ ନ କରିବ ତାଙ୍କ ଦେହରେ ଯେତେବେଳେ ହାତ ହାତଟା ଲଗେଇଲେ, ସେ କହିଲ ମୋ ଦେହରେ ତୁ ହାତ ଲଗଉଛୁ। ଏମିତି କହିକି କହିଲେ, ମୁଁ କିଛି କଲିଣି କଣ ଏବେ କରୁଛି ଦେଖ। ସେଠୁ କରିକି ଗୋଟେ ଭୁଜାଲି ବାହାର କଲେ ସେ ଟ୍ରେନରେ ଏତେ ଯାତ୍ରୀଙ୍କ ଭିତରେ ତାଙ୍କୁ ମାରିଦେଲେ। ଭାଇ ଛୁରୀ ଭୁସି ଦିଅନ୍ତି। ସେଠି ଆହୁରି ବହୁତ ଯାତ୍ରୀ ଥିଲେ, ଯଦି ଚାହିଁଥାନ୍ତେ ବି ତାଙ୍କୁ ବଞ୍ଚେଇ ପାରିଥାନ୍ତେ। କିନ୍ତୁ ହୁଏତ ନିଜ ଜୀବନକୁ ବଞ୍ଚେଇବା ପାଇଁ ଯାଇକି ତାଙ୍କୁ କେହି ବଞ୍ଚେଇବାକୁ ଆଗେଇ ଆସିଲେନି, କି କି ହୁଏତ ଆଉ ନହେଲେ କିଛି ତ ସେ ତାଙ୍କର ଯାହା ହଉଛି ହଉ ଆମେ କାହିଁ ତା ଭିତରକୁ ଯିବା। କାରଣ ଏବେ କାର ଲୋକମାନଙ୍କର ମାନେ ମୁଣ୍ଡ କେବଳ ସେୟା ହିଁ ହେଇଯାଇଛି କି ଯିଏ ତାଙ୍କର ହେଇଯାଆନ୍ତୁ ଆମର କଣ ଅଛି, ଆମର କଣ ଯାଏ? ଆମେ ଆପେ ବଞ୍ଚିଲେ ବାପର ନା, ସେ ଲୋକ କେତେ କଷ୍ଟ ପାଇଥିବ ସେଠି କେତେ ଜଣଙ୍କୁ ମାନେ କହିଥିବ କି ମତେ ମତେ ବଞ୍ଚାଅ ବଞ୍ଚାଅ ପାଇଁ, ବହୁତ ରିକ୍ୱେଷ୍ଟ୍ କରିଥିବ ମାରିଲା ବେଳେ ତାକୁ ବଞ୍ଚିବା ପାଇଁ କେହି ବି ଆଗେଇ ଆସିଲେନି। ଏଇଆ ଆଜିକାଲିର ସମାଜ ଆଉ ଆମର ସମାଜ ଆମର ଆଇନ। ଏଇଆ ଆଉ ଏବେ ତ ମାନେ ହେଲା ଆଇନକୁୁ କେହି ଲୋକ ଡରୁ ହିଁ ନାହାନ୍ତି। ଆଇନକୁ ଆଇନ ଉପରେ ଭୟ ଡର ସବୁ କୁଆଡେ ଉଠିଗଲାଣି ଆଗରୁ କଥା ଶୁଣିଦେଲା ବେଳକୁ କି କାନୁନ ଏତେ ଇଏ ଥିଲା ଯେ ଶୁଣିଥିଲା ବେଳକୁ ନା ଜେଲ ହେଇଯିବ ବୋଲି। ଏଇ ଲୋକଙ୍କର ମାନେ କଣ ବୋଲି କଣ ହେଇଯାଉଥିଲା ମାନେ ଜେଲର ମହତ୍ଵ ସେତେବେଳେ କଣ ଥିଲା ଆଉ ଏବେ କଣ ଅ ଏବେ ଲୋକ ଅଧିକ ଚାହୁଁ ହଁ କାହିଁ ଖାଲି ବାହାରେ ବୁଲିକି କଷ୍ଟ କରିକି ଯେ ଖାଇମୁ ଜେଲ କୁ ଗଲେ ତ ଆରାମସେ ବସିକି ଖାଇପାରିମୁ।
ଆଜ୍ଞା ଜେଲକୁୁ ଗଲେ ତ ଆରାମସେ ବିନା କାମ କରିକିନା ଶାନ୍ତିରେ ଖାଇବୁ। ରହିକିନା ବାହାରେ କାହିଁ ଏତେ ପରିଶ୍ରମ କରିବୁ ଆଜ୍ଞା।
ଏବେ ପୁଣି କହିଲା ନା ନା ଆଗରୁ ଜେଲ ଥିଲା କଣ ମାନେ ଜେଲ କଥା ଶୁଣିଲା ବେଳକୁ ଲୋକମାନେ ଏଇଥିପାଇଁ ଡରୁଥିଲେ କି ମାନେ ସେତେବେଳେ କଣ ଖାଇବା ତ ଛାଡ ଖାଲି ଶୁଖିଲା ଭା ଭାତ ଡାଲି ପାଣି ଏଇଟା ଥିଲା ମାନେ କହିବାକୁ ଗଲେ ଜେଲ ଖାଦ୍ୟ ଥିଲା ଶୁଖିଲା ଭାତ ଡାଲି ପାଣି ଆଉ ସେ ଚୁଟି କଟା ନାହିଁ, ନଖ କଟା ନାହିଁ, ପୋଷାକ ଧୁଆ ନାହିଁ। ସେଇ ଗୋଟେ ପୋଷାକ ପିନ୍ଧଥିବ ଅନ୍ଧାର ଘର ମୁହଁ ଦେଖା ଆଉନଥୁବ। ମାନେ ସେ ଜିନିଷ ଭାବିଲା ବେଳକୁ ଲୋକ ଭୟଭୀତ ହେଇ ଯାଉଥିଲେ। ଟିକେ ଆ ଆତଙ୍କ ଖେଳବାରୁ ରଖୁଥିଲେ ଆଉ କିନ୍ତୁ ଏବେ
ଏବେ ସେ ଜେଲ ଏଇ ଜେଲ ଭିତରେ ଆକାଶ ପାତଳ ଫରକ ହେଇଯାଇଛି ସେଥିପାଇଁ ଆଉ କେହି ଡରୁ ହିଁ ନାହାନ୍ତି।
ଏବେ ସେଲେ ସୁବିଧା ସୁଯୋଗ ସବୁ ମିଳିଗଲାଣି ତ ସେମାନେ କହୁଛନ୍ତି କି ଆଉ ବାହାରେ ରହିକି ଏତେ ପରିଶ୍ରମ କାଇଁ କରିବା ଜେଲ ଯାଇକି ଶାନ୍ତିରେ ବସିକି ଖାଇବା ଆଉ।
ପୁଣି ତାଙ୍କୁ ଟଙ୍କା ବି ମିଳୁଛି ମାନେ ଏତେ ଆଡଭାନ୍ସ ହେଇଯାଇଚି?
ହେଁ ହେଁ
ସେତେବେଳେ ସେ ଲୋକ ଯେତେବେଳେ ଜେଲରୁୁ ଯିଏ ବାହାରୁଥିଲେ ତାଙ୍କୁ ଦେଖିକି ପୁରା ଡରି ଯାଉଥିଲେ ଲୋକ। ମାନେ ସେ ପୁରା ଏମିତି ଦେଖା ଯାଉଥିଲେ ପୁରା ଦାଢ଼ି ଫାଡି ବଢିକି କଳା ଖପରା ପଡ଼ିକି ଲୋକଟା। ଆଉ ଦେଖିଲେ ପୁରା ଡର ଲାଗୁଥିଲା ସେ ଲୋକଙ୍କୁ।
ଆଜ୍ଞା।
ଆମେ ନିଜେ ଭାବୁନ ଗୋଟେ, ଏ ଯେତେବେଳେ ଆମର ହ କଂସମ ମହାରାଜ ରଖିଥିଲେ ଇଏ ଉଁ ଯୋଉ ବାସୁଦେବଙ୍କୁ ମାନେ କାରଖାନା ଜେଲ ଭିତରେ ବନ୍ଦ କରି।
କା ଆଜ୍ଞା।
ବାସୁଦେବ ଆଉ ଯଶୋଦା ନା ନା ଯଶୋଦା ତ ତାଙ୍କ ପାଳିତ ମା ଥିଲେ ଦେବକି ଦେବକି। ଆଉ ଦେବକି ଆଉ ବ ବସୁଦେବ ସେ ଯୋଉ ଅନ୍ଧାର ଘର ଭିତରେ ଥିଲେ ହଁ ଯେତେବେଳେ ବାହାରିଲେ ସେ ଅନ୍ଧାର ଘରୁ ସେ କୋ ଭଳିଆ ଦେଖା ଯାଉଥିଲେ କହିଲ। ମାନେ ସେ ଯେତେବେଳେ ବାହାର କଲେ ତମେ ସେତେବେଳେ ବାହାରକୁ ଆସିଲେ।
ଆଜ୍ଞା।
ହୁଁ। ସେଭଳିଆ ଭାବିନିଅ ମାନେ କୋଉ ଭଳିଆ ଦେଖା ଯାଉଥିବେ ସେତେବେଳର ଲୋକ।
ଆଜ୍ଞା। ଏବେ ଆଉ କିଏ ଡରୁଚି? ଏବେ ସମତଙ୍କର ତ ଖୁସି ଜେଲ କହିଲେ ସବୁ ଖୁସି ହେଇଯାଉଚନ୍ତି ଆଉ।
ହଁ ଏବେ ହଁ ମାରଦେଲେ ମାରଦବ ଏଇଆ ପାଞ୍ଚ ଛ ମାସେ ଜେଲ ହବ। ବ କି ଇ ଇ ରହିବ ତାର ତ ପୁଣି ବାହାରିକି ଆସିବା କି ନାଇଁ। ଆଗରୁ ଫାଶୀ ଥିଲା ଏବେ ଫାଶୀ ବି ତ ନାହିଁ ଉଠେଇ ଦେେଲେ।
ଆଜ୍ଞା। ସବୁ
ଏବେ ଯଦି ଗୋଟେ ପୋଲିସ ବି ଏନକାଉଣ୍ଟର କରୁଛି ତାର ବି ତା ପ୍ର ତା ଗୁଳିର ତାକୁ କୈଫତ ଦବାକୁ ପଡୁଛି। କି କାହିଁ ତମେ ଏ ଗୁଳିଟା ଇ ଇ ଚଲେଇଲ। ହୁଁ।
ସେଥିଲାଗି ବି ଲୋକଙ୍କ ଡର ଲାଗୁନି ସବୁ ଆଜ୍ଞା।
ହୁଁ। ଆଉ କଣ କୁହ? ଆଉ କେତେ ଆଉ କେତେ ଜଣଙ୍କୁ କଲ କରିବାର ଅଛି?
ଏଇଟା ମୋର ଲାଷ୍ଟ କଲ।
ଏଇଟା ତାହେଲେ ମୁଁ ମୁଣ୍ଡି ମାରିଲି।
ହେ ହେ ହେ ଆଜ୍ଞା।
ହଉ ହୋ।
ଆପଣଙ୍କର
ମୋର ସରିଗଲାଣି କେବେଠୁ।
ଆଜ୍ଞା।
ହଁ ଅ ମାନେ ଆପଣ କଲ୍ କରିବା ପୂର୍ବରୁ ମୋର ସରିଗଲାଣି।
ଓ ହୋ।
ମୁଁ ଏବେ କଣ ବିସ ମଆରଣା ବିଶୁ ମହାରଣା ତାଙ୍କ ଷ୍ଟୋରି ମାନେ ମନେ ଅଛି ଜାଣିଛ।
ଆଜ୍ଞା ଯୋଉ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ବାରଶହ ବଢ଼େଇ ଆସିଥିଲେ ତାଙ୍କୁ ଆଜ୍ଞା।
ହଁ। ଅ ହ ସେ ସେ ସମୟରେ ମାନେ ଭାବ ଇଏ ପାଣି ସମୁଦ୍ର ଆସିକି ସେ ଏ ଇଏ ପାଖରେ ଥିଲା। ଆ କଣ ସେ ମନ୍ଦିର ପାଖରେ ଥିଲା ହଁ ଏବେ ଚନ୍ଦ୍ରଭାଗା କୋଉଠି ସେ ମନ୍ଦିର କୋଉଠି?
ଚନ୍ଦ୍ରଭାଗା ମନ୍ଦିର ପାଖରେ ଆଉ ନାଇଁ। ମନ୍ଦିର ତିଆରି ହବ ବୋଲି ଚନ୍ଦ୍ରଭାଗାର ଏତେ ପ୍ରଖର ଢେଉ ବାଜୁଥିଲା ଯେ ମନ୍ଦିର ଠିଆ ହେଇ ପାରୁନଥିଲା।
ହଁ ଅଁ
କିନ୍ତୁ ଏବେ ଚନ୍ଦ୍ରଭାଗା ନାହିଁ ତା ପାଖରେ।
ସମୁଦ୍ରକୁ ବା ଅଧା ପୋତିକି ସେଇଟା କରିଥିଲେ?
ଆଜ୍ଞା।
ହଁ। ଠିକ ଠିକ।
ଟାଇମ ହେଇଗଲାଣି ରଖୁଛି। ଆଜ୍ଞା।
ଆପଣଙ୍କ ପ୍ରଟ
ଆଜ୍ଞା।
ଓହୋ ଆ ଘରେ ଆପଣଙ୍କର ଭଉଣୀ କି ଅଛନ୍ତି ଡାକିଲେ ଗାଡି ନମ୍ବର। ଆଉ କଣ ତା ରୋଷେଇବାସରେ ହେଲ୍ପ କରନ୍ତି ସେ ମାଆଙ୍କୁ?
ଆଜ୍ଞା କରୁଛନ୍ତି।
ଓହୋ। ଆଉ ଆଜ୍ଞା ଠିକ ଅଛି, ଠିକ ଅଛି।
ଆଜ୍ଞା।
ଠିକ୍ ଅଛି।